ହଁ
ବନ୍ଧୁ ନମସ୍କାରେ।
ନମସ୍କାର
ଆଉ କଣ ଖବର?
ଏତେ ଦିନ ପରେ ଆପଣଙ୍କର ମନେ ପଡିଲା ବନ୍ଧୁ କଥା?
ନାଇଁ ଆଜ୍ଞା କଣ ମୁଁ ତତେ କହିବି। ଆଉ ସବୁବେଳେ ତ ବ୍ୟସ୍ତବହୁଳ ଜୀବନରେ ଆଉ ଚାରିଆଡ଼େ କାମ। ଆଉ ମଣିଷକୁ ତ ଫୁର୍ସତ ନାହିଁ ଖାଇବାକୁ। କଣ ମୁଁ ତୋତେ କହିବି ଆଉ ମୋ ପରିବାରକୁ ମଧ୍ୟ ମୋ କତିରେ ଟାଇମ୍ ନାହିଁ ଦବାକୁ। ଆଉ ମୁଁ ତୋତେ ଫୋନ୍ କରିବି ବୋଲି ଭାବୁଛି ଦଶ ଦିନ ହେଲା ଭାବୁଛି କରିବି କରିବି ବୋଲି କରିପାରୁନି। ଆଉ ଆଜି ମୁଁ ସମୟ ଅ କାଢ଼ି ମୁଁ କହିଲି ଟିକେ ବନ୍ଧୁ କତିକି ଫୋନ୍ କରିଦବା। କେତେ ଦିନ ହେଲା ଫୋନ୍ କନି ବନ୍ଧୁଟି ମୋର ଖରାପ୍ ମଧ୍ୟ ଭାବିବ ନ କଲେ ଫୋନ୍। ସେଥିପାଇଁ ମୁଁ ଫୋନ୍ କଲି ଟିକେ ମୁଁ କହିଲି ଦେଖିଆ ଭାଲ ଚାଲ୍ ବୁଝିବା କଣ ନାଁ କଣ ସବୁ। ଭଲ ମନ୍ଦ ସବୁ ଭଲ ତ।
ନିଶ୍ଚିନ୍ତ ଭାବେ ଆପଣଙ୍କ କୃପାରୁ ସବୁ ଭଲ। ବନ୍ଧୁ ପାଖୁ ସିନା ଫୋନ୍ କରିବାକୁ ସମୟ ନାହିଁ ବନ୍ଧୁ ଫୋନ୍ କଲେ ବି ରି ରିସିଭ୍ କରିବାକୁ ସମୟ ନାଇଁ।
ନାଇଁ ଆଉ କେତେବେଳେ ଆପଣ ଫୋନ୍ କରିଥିବେ ମୋର ଆଉ ନଜର ନଥିବ। ଆଉ ଥୋଡ଼ି ନାଁ ମୁଁ ଜାଣିଶୁଣି ଆଉ ଆପଣଙ୍କୁ କଲ୍ ବ୍ୟାକ୍ କରିନି। ଆଉ ତମେ କେତେବେଳେ ଫୋନ୍ କରିଥିବ ମୋର ଆଉ ନଜର ନଥିବ। ଚାରିଆଡେ ବାର ଆଡେ ବାର କାମ। ଆଉ ଟେନସନ୍ ସବୁବେଳେ ଟେନସନ୍ ରେ ମଣିଷ ରହୁଛି। କଣ କରିବ ମଣିଷ? ଆଡେ ପିଲା ଛୁଆ ଟେନସନ୍ ଦଉଛନ୍ତି। ସାଡେ ବିଜନେସ୍ ରେ ବଡ ବଡ ଘାଟା ହଉଛି ସାେଆଡେ ଟେନସନ୍।
ହୁଁ ତ ଆପଣଙ୍କ ପିଲା ବର୍ତ୍ତମାନ କଣ ପଢୁଚନ୍ତି?
ହଁ ସେ ପିଲା ଦିଡା କୌଣସି ପିଲାଙ୍କ କଥା କହିବି। ଆଉ ଖାଲି ବାନା ବାତାରା ଭଳିଆ ବୁଲୁଛନ୍ତି ଖାଲି। ଆଉ ସେ ଗୋଟା ଟୋକି ସେ ପଢୁଛି ଆମ ସେ ବାବା ଭୈରବାନନ୍ଦ ଚଣ୍ଡିଗୋଲ କଲେଜ୍ ରେ। ସାଇନ୍ସ ନେଇଚି ହେଲେ ଛଅଟା ଯାଙ୍କ ପେପରରେ ବ୍ୟାଗେ। ଯାହା କରୁଚି କରୁ ଆଉ କଣ ଆଉ ମୁଁ କହିବି ସେ ମୋ କଥାରେ ଆଉ ଅଛି ସିଏ। ଆଜିକା ପିଲା ସିଏ ମୋ କଥାରେ ଆଉ ରହୁଚନ୍ତି ସିଏ।
ହଁ ହଁ ଆଉ ଆପଣଙ୍କ ବିଜିନେସ୍ ଏବେ କେମିତି କଣ ଚାଲଛି?
ଆଉ ବିଜନେସ୍ ଆଜ୍ଞା କଣ କହିବି ଆଉ କୋରୋନା ପରେ ଗୋଟାଏ ଘାଟାରେ ଚାଲିଛି।
ହ
ସବୁ ସବୁ କ୍ଷେତ୍ରରେ ମୋର ଲସ୍ ହେବାରେ ଲାଗିଛି।
କାହିଁ କରୋନା ପରଠାରେ ତ ଔଷଧର ଡିମାଣ୍ଡ ବଢିବାରେ ଲାଗିଛି ଆପଣଙ୍କର ତ ବହୁତ୍ ଲାଭ ହଉଥିବ ଆଉ ଘାଟା କାହିଁକି?
ନାଁ ଡାଟା କଣ ମୁଁ ଏପଟେ ଔଷଧରୁ ଲାଭ ହେଲେ ସେପଟେ ଆମର କଷ୍ଟେର୍ସନ୍ ସାଇଟ୍ ରେ ମୋର ବୁଡ଼ିବାରେ ଲାଗିଚି ପଇସା। ସେଠି ଗଡା ଅଢ଼େଇ କୋଟି ଟଙ୍କାର କାମ କରୁଚି ଯାଜପୁରରେ ମୁଁ ଆଉ ଅଢେଇ କୋ ଅଢେଇ ଅଢେଇ କୋଟି ଟଙ୍କାର କାମ ପ୍ରାଏ ଶହେଟା ଫ୍ଲୋର୍ ହବ ବୁଝିଲ ଆଉ କାମ ତ କାମ ତ କରିଦେଲି କିନ୍ତୁ ବିଲ୍ ଟା ପାସ୍ ହେଇପାରୁନି। ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଝିଝଟ ଲାଗିଚି। କାମ ସରିବା ଅଢେଇ ବର୍ଷ ହେଲାଣି ଆସି ବିଲ୍ ଟା ଆଜି ପର୍ଯ୍ୟନ୍ତ ପାସ୍ ହେଇନି। ସେପଟେ ମୋର ବହୁତ୍ ପଇସା ମୋର ବ୍ରେକ୍ ହେଇଯାଇଛି ନାଁ।
ଆଜ୍ଞା ପେଣ୍ଡିଙ୍ଗ୍ ରେ ବହୁତ୍ ଗୁଡ଼େ ପଇସା ପଡ଼ିଯାଇଛି ଆଉ।
ହଁ ବହୁତ୍ ପଇସା ପେଣ୍ଡିଙ୍ଗରେ ପଡି ଯାଇଛି ଅନେକ ଲୋକ ମଧ୍ୟ ଧାର କର୍ଜ ସବୁ ନେଇ ତାଙ୍କୁ ସବୁ ମାଗିଲା ବେଳକୁ ଧପଉଛନ୍ତି ଏଇ ଆଜି ଦେବି ଏଇ କାଲି ଦେବି ଏଟା ସମ୍ପର୍କ ଦୃଷ୍ଟିରୁ ମୁଁ ସମସ୍ତଙ୍କୁ ଦେଇଦେଲି। ଆଉ କିନ୍ତୁ ଫେରାଇବାରେ କେହି ନାଁ ଧରୁନାହାନ୍ତି। ଆଉ ପଇସା ପତ୍ର ସେଥିପାଇଁ ସର୍ଟ ହେଲାଣି। ଅବଶ୍ୟ ପଇସା ସବୁ ଯାହା ଯେତିକି ଥିଲା ମୁଁ ସବୁ ଫିକ୍ସ ମାର୍ ଦେଇଛି। ପିଲାଛୁଆ ପାଇଁ। ଆଉ ସେ ପଇସାଟା ଏବେ ଆଉ ଉଠେଇ ହେବନି। ଯୋଉ ଫିକ୍ସ ମରା ହେଇଛି ସିନା ଡେଟ୍ ପୁରିଲେ ଉଠାହବ ପଇସା। ଆଉ ସେଇଥିପାଇଁ ମଣିଷ ସବୁବେଳେ ଟେନସନ ରେ ରହୁଛି। ଆଉ ସାଙ୍ଗସାଥି ଭଲ ମନ୍ଦ ତାଙ୍କୁ ଟିକିେ ଟାଇମ୍ ଦେଇ ହଉନି ଯେତେ ଜୀବନରେ ଯେତେ ବୟସ ବଢ଼ିବାରେ ଲାଗିଛି ସେତେ ମ ଟେନସନ୍ ବଢ଼ିବାରେ ଲାଗିଛି ବୁଝିପାରୁଛନ୍ତି ନା ଆପଣ
ଏଇଟା ତ ନିଶ୍ଚିନ୍ତ ଭାବେ ବୟସର ବୃଦ୍ଧି ସହିତ ସିଏ ମାନେ ସମସ୍ୟାର ବି ବୃଦ୍ଧି ଆପଣ ଆପଣ ଯେତେ ଭାବିବେ ମୁଁ ନାହିଁ ମୁଁ ସବୁଠୁ ବେଷ୍ଟ ଲାଇଫ୍ ହେଉଛି ତାମର ଛୋ ଛୋଟ ପିଲାଙ୍କ ଲାଇଫ୍ ଯେତେବେଳେ ମଣିଷ ଛୋଟ ଥିବ ସେ ସେତେବେଳେ ଯେତିକି ଦୁଷ୍ଟ ହେଉଥିବ। ଯିଏ ଦୁଷ୍ଟ ହେଇକି ଲାଇଫ ଟାକୁ ଏଜୟ କରିଛି ସେମାନେ ତା ଲାଇଫ ଟ କିଛି ଏଞ୍ଜୟ୍ କରି କାରଣ ଏତେ ଧୀରେ ଧୀରେ ବଢ଼ି ବଢ଼ିକା ଯିବ ପାଠ ପ୍ରେସର ପାଠ ସରିଲା କୋଡିଏ ବର୍ଷ ପରେ ପାଠ ପରେ କଣ? ଟେନସନ୍ ହେଉଛି ଚାକିରି ଟେନସନ୍ ଯଦି ଚାକିରି ନ କଲେ ବିଜନେସ୍ କର ଟେନସନ୍। ବିଜନେସ୍ ତ ସେମିତି ଆଉ ସାଙ୍ଗେ ସାଙ୍ଗେ ହେଇଯିବନି ତୁମେ ଇନଭେଷ୍ଟ କରିବ ମିନିମମ୍ ପାଞ୍ଚ ବର୍ଷ ଦଶ ବର୍ଷ ତାକୁ ଟାଇମ୍ ଦେବାକୁ ପଡିବ ହେଲା ବେଳକୁ ତିରିଶ ବର୍ଷ ବାହାଘର ହବ ଘର ଟେନସନ ଫ୍ୟାମିଲି ଟେନସନ୍ ପିଲାଛୁଆ ଟେନସନ୍। ତାପରେ ଚାଳିଶ ବର୍ଷ ବେଳକୁ ବୟସ ଟେନସନ ରୋଗ ଆସିଯିବ ବଡିରେ।
ରୋଗ ଆସିଯିବ କିଛି ସେଭିଙ୍ଗ ନଥିବ ହାତରେ। ପିଲାଛୁଆ ପିଲାଛୁଆ କଣ କରିବେ ଭଲ ମନ୍ଦ ସେ ସବୁ ଟେନସନ।
ସେତେବେଳେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଟେନସନ୍ ଏ ତିରିଶରୁୁ ଚାଳିଶ ବର୍ଷ ଭିତରେ ଯେ ନିଜ ସ୍ତ୍ରୀ ପାଇଁ ଟେନସନ୍ ପିଲାଛୁଆ ପାଇଁ ଟେନସନ୍ ପିଲାଛୁଆ କଣ ପାଠ ପଢ଼ିବେ କଣ ଖାଇବେ ଟେନସନ ଚାଳିଶ ରୁ ପଚାଶ ହେଲା ବେଳକୁ ବା ଙ୍କ ନିଧନ ଧୀରେ ଧୀରେ ବାପା ମା ଖସିବେ ସେମାନଙ୍କ ପାଇଁ ଟେନସନ। ଦେହ ଖରାପ ଦିନକୁ ଦିନ ରୋଗ ବଢ଼ିବ।
ସେଇ ଟାଇମରେ ମଣିଷ ମଧ୍ୟ ଭାଙ୍ଗି ପଡ଼ିବ।
ନିଶ୍ଚିନ୍ତ ମଣିଷ ଗଛ ଭାଙ୍ଗିବ ସମସ୍ୟା ବଢ଼ିବ ସବୁ ପ୍ରକାର ସମସ୍ୟା ଧୀରେ ଧୀରେ ତାପରେ ଧୀରେ ଧୀରେ ବଢ଼ିବ। ପୁଅ ଝିଅ କେମିତି ଭଲ ପାଠ ପଢ଼ି ସିଏ ନିଜ ସେଟେଲ ପାଇଗଲେ ପୁଅ ଝିଅ କେମିତି ଭଲ ପାଠ ପଢ଼ି ସେଟେଲ ହେବେ। କେମିତି ଭଲ ଭଲ ଜାଗାରେ ବାହା ହେଇଯିବେ ନିଜେ ନିଜେ ସେଟେଲ ହେବେ।
କରୁଛୁ ଏହିଇ ଦୁଃଖ ଜଞ୍ଜାଳ ଜୀବନରେ ଯଦି କିଛି ମୁହୂର୍ତ୍ତକୁ କୋଉଠି ହସ ମିଳୁଛି ଆମେ କାହିଁ ଛାଡ଼ିବା ଆମେ ହସିବା ନା ଆଉ।
ସବୁବେଳେ ହସିବା ସେଇଟା ଆପଣଙ୍କ ପାଖରୁ କେହି ଛଡ଼େଇ ନେଇପାରିବେନି। ସେଇଟା ଯାହା ପାଖରେ ଅଛି ସେ ସବୁବେଳେ ଖୁସିରେ ରହିପାରିବ ସମସ୍ତେ ତ ସମସ୍ୟା ଦେଇ ଗତି କରୁଛନ୍ତି। ଏମିତି କାହାର ଲାଇଫ ନାହିଁ ଯାହାର କିଛି ସମସ୍ୟା ନାହିଁ।
ହଁ ପ୍ରାୟ ଯାହା ପାଖରେ ଯାହା ହଁ ଆଜିକା ଡେଟରେ ଯାହା ପାଖରେ ପଇସା ଅଛି ସିଏ ବି ମଧ୍ୟ ଅ ଦୁଃଖରେ ଅଛି। ଯା ପାଖେ ବହୁତ ଅଶାନ୍ତି ରେ ଯାହା ମତରେ ପଇସା ନାହିଁ ମଧ୍ୟ ସିଏ ବି ମଧ୍ୟ ଅଶାନ୍ତିରେ ଅଛି କେହି ଆଜ୍ଞା। ସଂସାରରେ କେହି ଶାନ୍ତିରେ ନାହାନ୍ତି। ଖାଲି ମାନେ ମଣିଷ ମଣିଷ ଭିତରେ ମଣିଷ ଭିତରେ ଯାହା ସବୁ ଘଟୁଛି ମଣିଷ ଜାଣିଛି। କେବଳ ଆଉ ଗୋଟେ ମଣିଷକୁ ଆଉ ଖୁସିରେ ଲୋକଟି ଖୁସିରେ ଅଛି କିନ୍ତୁ ଆକଚୁଆଲି ଲୋକଟା ଖୁସିରେ ନାହିଁ। ହଁ। କେବଳ ମଣିଷଙ୍କ ଦୃଷ୍ଟିରେ ଦେଖାହେଉଛି ଦୂରରୁ ଆମକୁ ଦେଖାହେଉଛି ସେ ଲୋକଟି ଖୁସିରେ ଅଛି। ତା ଲାଇଫଷ୍ଟାଇଲ୍ ଟାକୁ ଆମେ ଦେଖୁଛେ ଦେଖିମେ ଅନୁଭବ କରୁଛେ ସେ ଖୁସିରେ ଅଛି କିନ୍ତୁ ସେ ଖୁସିର ଅଛି ନା ଦୁଃଖର ଅଛି ସେଟା ସିଏ ଜାଣିଛି ନା?
ହଁ।
ହଁ।
ତାପରେ ଯେତେ ଯୋଉ ଚେଷ୍ଟା କଲେ ବି ତମମାନେ ଯେତେ ଲାଇଫରେ ଯେତେ ସମସ୍ୟା ସେ ଯଦି ନିଜେ ନ ଚାହିଁବ ମୁଁ ଖୁସିରେ ରହିପାରିବି। ନିଜେ ଯଦି ନ ଚାହିଁପାରିବା ଆଜି ଦିନରେ ମୁଁ ମାନେ କିଛି ଭଲ କାମ କରିପାରିବି କି ମୁଁ ନିଜେ କିଛି ଲୋକଙ୍କୁ ହସେଇ ପାରିବି ତ ମୁ ନିଜେ କେବେ ବିି ଖୁସି ରେ ରହିପାରିବନି ସମସ୍ୟାରେ ତ ସବୁବେଳେ ପାଇଁ ଆସିବ ତେଣୁ ନିଜକୁ ସବୁବେଳେ ପାଇଁ ବି ଖୁସି ହେବାକୁ ପଡ଼ିବ ତା ମଧ୍ୟରେ
ନାଇଁ ମୁଁ ବସିଛି ସନ୍ଧ୍ୟାବେଳେ ଟିକେ ମୁଁ କହିଲି ବନ୍ଧୁ କତିକି ଟିକେ ଫୋନ କରିବା। ମେଘ ହଉଛି। ଆଉ ମାଆଙ୍କୁ ଟିକେ କହିଲି ନିମିକି କରିବାକୁ ମାଆ ତ ଶୁଣୁନାହାନ୍ତି ମୋର। କଣ କଣ କହୁଛ ହଁ ମାଆଙ୍କୁ ବନେଇ ଆସେ ଆଉ ମାଆଙ୍କୁ ଟିିକିଏ କହିଲି ମାଆ ଶୁଣୁନାହାନ୍ତି ଜମା କଣ ମୋ ପ୍ରତି ଅବହେଳା ତାଙ୍କର ଏ ମୁଁ ବି ନିଜେ ଜାଣିପାରୁନି।
ଜମା ଆପଣଙ୍କ ପ୍ରତି ଅବହେଳା ନୁହଁ ଆପଣଙ୍କ ମାଆ ତ ଆପଣଙ୍କୁ ବହୁତ ସ୍ନେହ କରନ୍ତି। ସମସ୍ତଙ୍କ ଭିତରେ ସମସ୍ତ ବହୁତ ସ୍ନେହ କରନ୍ତି।
ହଁ ନା ସ୍ନେହ କରନ୍ତି ଯେ ଆଉ ମୁଁ କହିଲି ଟିକେ ନିମିିକି ବନା। ଆଉ ହେଇ ଏଟା ନାହିଁ ସେଟା ନାହିଁ ଆରେ ସେଇଟା ମୁଁ ଆଣୁଛି। ନାଇଁ ନା ସାଙ୍ଗେ ସାଙ୍ଗେ ହେବନି ସାଙ୍ଗେ ସାଙ୍ଗେ ଯଦି ନହେବ ଆଉ ଦୁଇ ଘଣ୍ଟା ଯାଉ
ଆଜି କାହିଁ ଆପଣଙ୍କର ଏତେ ନିମିକି ଖାଇବାକୁ ମନ ହେଲା?
ନାଇଁ ମୋର ଟିକେ ଆଜି କଣ କେଜାଣି ମୋର ଟିକେ ଇଚ୍ଛା ହେଲା। ଯେହେତୁ ଇଚ୍ଛା ହେଲା ମୁଁ ଟିକେ କହିଲି ବନାନ୍ତୁ। ଆଉ ଆଜ୍ଞା ମୋ କଥା ଶୁଣୁନାହାନ୍ତି ଆଉ ମୁଁ କଣ କରିବି ବାଡେଇ କରି ହେଇ ରହିଲି ଆଉ
ନିମିକିଟା ବି ସେଇଭଳିଆ ଜିନିଷ ନୁହଁ ଯେ ଆପଣ ପାଇଁ ଏକା ଦୁଇ ଚାରଟା ବନେଇ ଦେଲେ ହେଇଯିବ ସିଏ ତ ଗୋଟେ ପ୍ରୋସିଜର୍ ଲମ୍ବା ପ୍ରୋସିଜର୍ ତାକୁ କରିବାକୁ ପଡ଼ିବ ସେ ଏକା ଲୋକ ଯଦି ଟିକେ ତାଙ୍କୁ ସମୟ ହେଉନଥିବ ସେଥିପାଇଁ ମନା କରୁ ଥିବେ ଆଉ ପରିଶ୍ରମ ଟିକେ ପଡ଼ିବ।
କଥାଟା କହୁଛନ୍ତି ସମୟ ନୁହଁ ଇଚ୍ଛା ନାହିଁ ବୁଝିଲେ କି? ମଣିଷର ଯଦି ଇଚ୍ଛା ନଥିବ ଯୋଉ କାର୍ଯ୍ୟଟିିକୁ କରିବାକୁ। ସେ କାର୍ଯ୍ୟଟି ଆପଣ ଯେତେ ପ୍ରେସର କଲେ କିମ୍ବା ଯେତେ ତାଙ୍କୁ ବାଧ୍ୟ କଲେ ସେ କାମଟି ହେଇପାରିବ ନାହିଁ ଆପଣ ଏଇଟା ଜାଣିଥିବେ ଭଲ ଭାବରେ।
ଆଜ୍ଞା।
ତାଙ୍କର ବୋଧେ ଆଜି ଇଚ୍ଛା ନାହିଁ ଆଉ ଦେଖିବା ତାଙ୍କର ଇଚ୍ଛା କୋଉଦିନ ହଉଛି? କୋଉଦିନ ସିଏ ବନାଉଛନ୍ତି କାର୍ଯ୍ୟଟି କୋଉ ଦିନ ସମ୍ପୂର୍ଣ୍ଣ ହେଉଛି ଆମେ ଲଗେଇବୁ ଆମେ ଆଜି କହିଲୁ? କାଲି ବି କହିବୁ ଆମେ ପହର ଦିନ ବି କହିବୁ ଦେଖିବା କୋଉଦିନ କାମଟି ସମ୍ପାଦିତ ହଉଛି ଆଉ
ଆମ ପାଇଁ ବି ମାଆଙ୍କୁ କହିବେ ଦୁଇଟା ନିମିକି ପ୍ରସ୍ତୁତ କରିକି ରଖିଥିବେ ଆଉ?
ହଉ ମୁଁ ଆପଣଙ୍କ କଥାଟି ମାଆଙ୍କ କାନରେ ପକେଇବି।
ଆଜ୍ଞା। ଆମେ ବି ଟିକିଏ ମାଆଙ୍କ ହାତ ତିଆରି ନିମିକି ଖାଇବୁ। ଆଉ ରଜରେ କଣ ମା ପୋଡ ପିଠା ବି ବନେଇଥିଲେ?
ନାଇଁ ଆଜ୍ଞା ଆମର ଏଥର ପୋଡ ପିଠା ରଜରେ ହେଇନଥିଲା।
ରଜ ପରେ କହୁଥିଲେ?
ହଁ ନେ ରଜ ପରେ ଆମର ହେଇଥିଲା ରଜ ପରେ ସେଦିନ ରାତିରେ ଗୋଟେ ଏଥର ମାଆ କହିଥିଲେ ପୋଡ଼ପିଠା
ଭଲ କରିଥିଲେ ରାତିରେ ଆମର ହେଲା ଆମର ରାତିରେ ହେଲା ରାତିରେ ପୋଡ଼ା ହେଲା ଆମର ରାରେ ଯାହା ଯି ଯାହା ଯେମତି ଖାଇବା କଥା ଖାଇଲେ ସବୁ ଏବଂ ଯାହାଟା ବଞ୍ଚିଥିଲା ସବୁ ସକାଳେ ଖାଇଲେ ପ୍ରାୟତଃ ଭାଇର ମୋର ଅଳ୍ପ ଅଳ୍ପ ଖା ଖାଇଲୁ ଦୁଇ ଚାରି ପିସ୍ ଲେଖା ଖାଇଲୁ ଆଉ ଆଉ ବାପା ଖାଇଲେ ଆଉ।
ହୁଁ ପୁରୁଣା ଲୋକଙ୍କୁ ଟିକେ ପୁରୁଣା ଜିନିଷ ବେଶୀ ପସନ୍ଦ ସେମାନେ ଖାଇବେ ଅଧିକ।
ହଁ ସିଏ ଟିକେ ପୁ ହଁ। ହଁ ସି ଟିକେ ପୁରୁଣା ଲୋକ ତାଙ୍କୁ ଏସବୁ ପସନ୍ଦ ନା ଆମର ଯେପରିକି ପୋଡ଼ ପିଠା ଆରିସା ପିଠା ଏଣ୍ଡୁରି ପିଠା ଆମର ଘି ପିଠା ଏସବୁ ପସନ୍ଦ ତାଙ୍କର ମଣ୍ଡା ପିଠା। ଏସବୁ ବୁଢ଼ାବୁଢ଼ୀମାନେ ଭଲ ମନ୍ଦ ସବୁ ଇଚ୍ଛା କରନ୍ତି ଖାଇବା ପାଇଁ ଏଗୁଢଡ଼ା ସବୁ।
ହଁ ଅ
ନାଇଁ ମୁଁ ସେଇଥିପାଇଁ କହିଲି ମାଆଙ୍କୁ ଆଉ ଏ ମେଘ ତ ହଉଛି ଆଉ ଛକ ଆଡେ ଯାଇହବନି। ମାର୍କେଟ ଆଡେ ମୁଁ ସେଥିପାଇଁ କହିଲି ଆଜି ଗୋଟେ ଘରେ କଣ କରିବା ଆଉ ସେତ ମୋକଥା ଶୁଣିବାକୁ ନାରଜେ ଆଉ ମୁଁ ଆଉ କଣ କହିବି ଆପଣଙ୍କୁ?
ଆଜ୍ଞା।
ହଁ। ହଉ ହଉ ଆଜ୍ଞା ମୁଁ ରଖୁଛି ଆଉ ସମୟ ହେଇଗଲାଣି ଆଉ।
ଆଜ୍ଞା ଆଜ୍ଞା।